ହ୍ୟାଲୋ।
କଣ ଖବର?
ଏମତି ଆଉ ଦୁଃଖେ ସୁଖେ ଭଲ ଆଉ।
ନିଜର ହେଇକି କହିଲି ମେସେଜଟା କର ମେସେଜଟା କରିପାରିଲୁନି କଲ୍ ଟା କରିପାରିଲୁନି।
ଆରେ ମୁଁ ପା ଇନଷ୍ଟଲ କରିନଥିଲି ମାନେ ଏ ଯୋଉ ଆଡ ହେଇନଥିଲା ଲିଙ୍କ ମୋର।
ଓ ହୋ। ସେଇ ଯୋଗୁ ମୁଁ ଗୋ ଦିଟା ନମ୍ବର ଛାଡି ଦେଇଛି ମୁଁ ଦିଟା ନମ୍ବର ମେସେଜ କରି ତ ବିଶେଷ କହୁଛି ଏଟା ତାଙ୍କ ନମ୍ବର ନୁହଁ ଆଉ ଜଣଙ୍କ ନମ୍ବର।
ହେଇ ଟାକ୍ସ କଂପ୍ଲେଟ ହେଇଯାଇଛି ତିରିଶ ଟା କଲ।
ହଁ ତ ତତେ ମେସଜ କଲି ତୁ କହୁଚୁ ମୋର
ହେଇନଥିଲା ବା କାଲି ପୁଣି ସୋଫି କି କଲ୍ କଲି ସୋଫି ମତେ ଲିଙ୍କ୍ ପଠେଇଲା କହିଲା ଏଇଥିରେ ଇଏ କର। ତାପରେ କଲାଠୁ ହେଲା।
ମୁଁ ତ କାଲି ଖୋଲି ମୋର କାଲି ତିନଟା ଚାରିଟା କଲ କଲିି।
ଆ ମୋର କାଇଁ ହଉନି।
କଣ କହିଲୁ?
ମୋର କାହିଁ କଲ ପାଇଁ ଆସିନି ଏ ପର୍ଯ୍ୟନ୍ତ ମୋର ସେମିତି ଲେଖୁଛି
ଆରେ କଲ ଆଇ ଆମେର ଚିହ୍ନ ପଛୁ ସେ ହେଲେ ତୁ ଫୋନ୍ କରିବୁ ଆମେ କାଲି କଲେ ନା। ଚିନ୍ନା ପରିଚ ହେଲେ ଫୁଲ ହେଇପାରୁନି ବୁଝିପାରିଲେ କି।
ଆରେ ଫୁଲ ନୁହେଁ ମୋର କଣ କହିଲୁ କାଲି ମୁଁ ଇନଷ୍ଟଲ କଲି। ହେଲା। ଇନ୍ଭର୍ଟର କରିଛି ଲିଙ୍କ୍ କଲି ତାପରେ ମୁଁ କତିକି ମାନେ ମୋର ଯୋଉ ଟାକ୍ସ କମ୍ପିଲିଟ୍ କରିଛି। ଟାସ୍କ କମ୍ପ୍ଲିଟ ଟା ଏପର୍ଯ୍ୟନ୍ତ ହେଇନି। ମାନେ ସେମାନେ ଭେରିଫାଏ କରିନାହାନ୍ତି ଭେରିଫାଏ କଲା ପରେ ସିନା ମୁଁ ଯାହାକୁ କଲ୍ କରିବି। ମତେ ଯିଏ କଲ୍ କରିପାରିବ ମୁଁ ଖାଲି ସନ୍ଧ୍ୟା ବଳ କଲି ନା ତେଣୁକରି ଆଜି ହବ ଆଜି ହେଲେ ମୁଁ ଯାହାକୁ ଯାହା କଲ କରିବି।
ଓହୋ ଆଉ କଣ ଖବର କଣ?
କଣ ଖବର ଆଉ ଏମିତି ଆଉ। ଏଇ ଅଛି କାମ ଉପରେ ଆଉ।
ହଁ ତ ଯାଇପାରିଲିନୁ ପୁଅଟା ହାତ
ଆଁ ଆ
ଆରେ ପୁଅ ଟା ହାତ ଟା ଭାଙ୍ଗିଗଲା ବୋଲି ରହିପାରିଲିନି ନା ଆଉ କଣ କରିବି?
କେମିତି କଣ ହେଲା କି କୋଉଠି ପଡିଗଲା କି?
ଆଉ ତୁ ଜାଣିନୁ ତୋ ଯୋଉ ଇଏ ହେଲା ମଝିଦୁ ହାତ ଭାଙ୍ଗିଗଲା ମେଡିକାଲ ନେଇକି ଗଲି। କଣ କରିବି?
କୋଉଠି ଦୋଳି ଖେଳୁଥିଲା ପଡିଗଲା ନା କଣ?
ଖଟରୁ ଡେଉଁଥିଲା ମୋଡିହେଇଗଲା ଯେ ତା ହାତ ରହିଗଲା ଭିତରେ ପେଟ ଭିତରେ ଭାଙ୍ଗିଗଲା ଆଉ।
ହ ଛୁଆଙ୍କ ହାତ ଟା ଇଏ ହେଇଯିବ ନା ସେଟ ହେଇଯିବ।
ଆଉ ମୁଁ ଟିକେ ଯାଇଥିଲି ଗାଁକୁ ମୁଁ ଯ ମଝିରେ ରଜ ରହିବି ତା ତାର ଗୋଟେ ଦିନ ତୋ ପୁଅ ଜନ୍ମଦିନକୁ ଆଟେଣ୍ଡ କରିକି ଆସିବି, କିନ୍ତୁ ଏବ
ହଉ ହଉ। ଆଉ ହଁ କଣ ଖବର ହେ ଚାଲିଛି ଆଉ ଡିଉଟି ଆଉ।
ଡିଉଟିି କୋଉଠି?
ସେଇ ଗାଁ ରେ।
ଫେରିବେ ତ?
ହଁ ରେଲେ୍ୱୟରେ।
ରେଲୱେ ଲାଗିକି ରେଗୁଲାର କରନୁ ରେଲୱେ ଟା ଲାଗିକି ହବନି?
ଆରେ ଏଇଟା ଯଦି ହବ ସମ ଦିଗର ହବ ନା ଆଉ ଆମେ ତ ସେମିତି କନଟ୍ରାଚୁଆଲରେ ଅଛୁ ଅଛୁ ଆଉ।
କଣ କହିଲୁ?
ଆରେ ଯଦି ହବ ସମସ୍ତଙ୍କର ହବ। କିନ୍ତୁ ଏବେ ରେଲୱେ ଆଉ ପୋଷ୍ଟ ବାହାର କରୁନି, ଆର ଦାବି କଲେ କଣ ହବ ରେଲୱେ ତ ପୋଷ୍ଟ ବାହାର କରୁନି ସେ ଯେମିତି କନଟ୍ରାଚୁଆଲ ଚାଲେ ପୁଣି ତିନ ବର୍ଷ ବଢିଯାଇଛି ଏଗ୍ରିମେଣ୍ଟ।
ବଢ଼ିଛି ତମର?
ହୁଁ ପୁଣି ତିନି ବର୍ଷ ହେଇଗଲା ସିଏ କାରଣ ରେଲୱେରେ ଯୋଉ ପୋଷ୍ଟ ବାହାର କରିଥିଲା ଏବେ ବେ କେତେ ସାତଶହ କେତେ ନା ବାହାର କରିଥିଲା ସମୁଦାୟ ନେଲା ତିନିଶହ କେତେ ହେଲା ଆହୁରି ଚାରିଶହ ପୋଷ୍ଟ ଇଏ କରିଦେଲା। ଆଉ ସବୁ କଣ୍ଟ୍ରାକଚୁଆଲ ଚଲଉଛି ଆଉ, ଏଇ ମେନ ମେନ ପୋଷ୍ଟ ଗୁଡାକୁ ସବୁ ରଖିବ। ଆଉ ଅଲଗା ସବୁ ଦେଖିଲା କଣ୍ଟ୍ରାଚୁଆଲରେ ତାର ଭଲ ଫାଇଦା ସେ କାହିଁ ଏରା ଲକ୍ଷେ ଦି ଲ ଲକ୍ଷ୍ୟ ଟଙ୍କା ଦେଇିକି
ତମର ଫାସିଲିଟି କଣ ଦଉଛି?
ଫାସଲିଟି କଣ ଚା ଟା ଛୁଟି ଆଁ ହ୍ୟାଲୋ।
ମୁଁ କହିଲି ଫାସିଲିଟି କଣ ଦଉଛି, କିଛି ଦଉଚି ନା ଦଉନି?
ଫାସିଲିଟି କଣ ଏଇ ଦେଇ ତ ଆଉ ଏ ଯୋଉ ଘଣ୍ଟେ ଦି ଘଣ୍ଟା ଡ୍ୟୁଟି ରହୁଛି ଆଉ କଣ ଫସି ଟି ଆଉ।
ଆଉ ପଇସା ବଢେଇଲା ନା ବଢେଇନି?
ହଁ ଏବେ କଣ ହଜାର ଟଙ୍କା ବଢେଇ ବୋଲି କହିଛି ତ ଦେଖିବା। ହଜାର ଟଙ୍କା ବଢ଼େଇବ ତାପରେ ସ
କଣ୍ଟ୍ରାକ୍ଟର କହିଛି ହଜାର ବଢେଇବ ତାପରେ ସତେଇଶରେ ନୂଆ ହବ ନା ରିନୁ ହବ। ରିନୁ ହେଲେ ସେଇଟାରେ ଯାହା ଦରମା ପୁଣି ବଢେଇକି ଦବ।
ଓହୋ ତମେ କେତେ ଦଉଛି?
ଏଇନା ଦଉଛି ପନ୍ଦର ହଜାର ପାଞ୍ଚଶହ।
ଓହୋ ଡିଉଟି କେତେ ସମୟ?
ଡିଉଟି ଆଠ ଘଣ୍ଟା ଆଠ ଘଣ୍ଟା ତ ନୁହେଁ ହେ ଦି ଚାରି ଘଣ୍ଟା ଘଣ୍ଟେ ଖଣ୍ଡେ ରହୁଛି ଡୁଟିର। ଏଇ ସାତଟା ବେଳୁ ଗଲୁ ଏଗା ସାତଟାରେ ଗଲେ ଏଗାରଟାରେ ଆଉଚୁ, ଆକଚୁଆଲି ଛଅଟାରେ ଡିଉଟି। ତାପରେ ଆଉ ନାଇଁ ଘରେ ତାପରେ ଘରେ ଆଉ ଯଦି ଇମରଜେନ୍ସି ପଇଲା ଫୋନ କଲେ ଯିବୁ ନହେଲେ ନାଇ ଆଉ।
ସାତରେ ଯାଇକି ଏଗାରଟାରେ ପଲେଇ ଆଉଛୁ?
ହଁ।
ଆଉ ଛଅଟାରେ ଯାଉନୁ?
ଛଅଟାରେ ଛଅଟାରେ କେବଳ କିମେନ୍ ଡିଉଟି ରହିଲେ ଛଅଟା ନହେଲେ ନାଇଁ।
ଓ ହୋ।
ନହେଲେ ଅଲଗା ମେଣ୍ଟେନାନ୍ସ କାମ ହେଲେ ସାତଟାରେ ଗଲୁ ଯେତେ ଶୀଘ୍ର ତୋ କାମଟା ସାରିଦବୁ ଯୋଉ କାମଟା ଦେଇଥିବେ ତୋର ଯେତେ ଶୀଘ୍ର ସାରିବୁ ହେତେ ଶୀଘ୍ର ଆସିବୁ ତୁ ଯଦି କହିବୁ ମୁଁ ଏଇଟା ଦିନମାନ କରିବି। ତୋର ଦିନମାନ କରିବୁ।
ଆମ ଗାଁରୁ କିଏ କିଏ ଅଛ କିରେ କୁଲୁ ତୁ
ନାଇଁ କୁଲୁ ହେଣିକା ନଁ କୁଲୁ ହେଣିକି ଅଲଗା କୁଲୁ ହେରୀକା ସେ ନାଇଟ୍ ପେଟ୍ରୋଲିଂ ଆମେ ଆମେ ରହିଛୁ ମୁଁ ସୀତାନା ବବୁ ଆମେ ତିନି ଜଣ।
ଆଉ ସେମାନେ?
ସେମାନେ ନାଇଟ୍ ପେଟ୍ରୋଲିଂ ତାଙ୍କର ମୁନସୁନ। ନାଇଟ ରେ ହାପୁ ଆଉ ସିଏ ଦି ଜଣ। ହାପୁର କୁଲୁର।
ଆଉ ଇଏ?
ଗେଟ ରେ ଯିବନ କାହ୍ନା ସେ କ
ଜୀବନକୁ କାହ୍ନା।
ହୁଁ।
ଆଉ କଣ କହ?
ଆଉ କଣ ଏମିତି ଆଉ। ଏନା କଉଠି?
କାଲି ତ ନାଇଁ ଫ୍ରେଶ ହେଇ ଯାଉଛି କା ଯି ଯାଇନି ଆଉ କାଲି ତ ଆଇଥିଲା ତ ଲୁବୁନୁ।
ହୁଁ ତାର ତ କଣ କହିଛି ତ ଦେଖ ଦେଖିଆ ଯାଉ କଣ ହଉଛି।
କଣ କହିଲୁ?
ମୁଁ କହିଲି ହେଇଛି ତ ତାର ଦେଖାଯାଉ କଣ ହଉଛି ଆର ମାସରେ ଜଣା ପଡିବ।
କହୁଚି ଇଣ୍ଟରଭିୟୁ ଦେଇଚି ଭଲ ଭାବରେ।
ହଁ ନାଇଁ ତାକୁ ତ କହିଛି ହେଇଯିବ ବୋଲି। କହିଲା ହଣ୍ଡ୍ରେଡ଼୍ ପରସେଣ୍ଟ ହେଇଯିବ ଆଉ ଆର ମା ଆର ମାସରେ ଜଣେଇବେ।
ଓ ହୋ।
ଆର ମାସ ରେ ଜଣେଇଲେ ଯିବ ଆଉ। ଆରେ ଆମର ରାନାଟା ପାଇଁ ନହେଲେ ଗୋଟେ ବୁଝାବୁଝି କରନୁ।
ଏଥରକ କଣ କଥାବାର୍ତ୍ତା କରିବି ରାନା ପାଇଁ ଏଇ ହାପୁ ଏଇ ଉ ଉପା ଟା କାହିଁ ବୁଝାବୁଝି କରୁନି କି କିଛି କା ପାଇଁ ଗୋଟେ।
ହେଟା ବାୟାଟା ହେଟା କଣ କରିବ ସେ ତ ନିଜେ ଠିକ ସେ ରହିପାରୁନି। ଏଖା ସେ ତ ନିଜେ ଠିକ ସେ ରହିପାରୁନି ସିଏ କଣ କାହା ପାଇଁ ବୁଝାବୁଝି କରିବ।
ସେ ଦେଖିବାକୁ ବାୟା କିନ୍ତୁ ବହୁତ ହୁସିଆର ରେ ବୋପା ସିଏ।
ଆ କଣ ହୁସିଆରେ।
ଆଉ ଆଉ ଘର ଭଲ ସବୁ ପୁଅ ଝିଅ?
ହଁ ପୁଅ ଶୋଇଥିଲା ତ ମୁଁ ଆଇଲିି ତା ଦେହ ଭଲ ଅଛି ଆଉ। ଏ ଛୁଆ ଟା ଗରମ କୁ ଖାଉନାହାନ୍ତି କଣ କରିବୁ କେତେ କେଚେର କେଚେର ହେଇକି ତାକୁ ଖୁଏଇବୁ।
ସବୁ ଛୁଆ ସେୟାରେ ବୋପା।
ହୁଁ।
ଆଉ ତୋ ପୁଅ ଦେହ ଭଲ ଅଛି?
ହୁଁ ହୁଁ।
ରାନା ତା ରାନା କଉଠି ଭୁବନେଶ୍ୱରରେ?
ସିଏ ଭୁବନେଶ୍ୱରରେ।
ତା ପୁଅ ସବୁ ତା ଫ୍ୟାମିଲି।
ସବୁ ସବୁ ଭୁବନେଶ୍ୱର ସେ ସବୁ।
ସେ ଭୁବନେଶ୍ୱରେ କାମ କରୁଛି ନା କାମ କରୁନି
ହୁଁ କରୁଛି ନା ଯା ଅଛି ରିଜର୍ଭ ବ୍ୟାଙ୍କର ଇଏରେ।
କଁ କହିଲୁ?
ରିଜର୍ଭ ବ୍ୟାଙ୍କ ଯୋଉ ଆମର ନୂଆ ହଉନି କି ଏଠି ଯଉ
ହଁ। କଁ କହିଲୁ?
ରିଜର୍ଭ ବ୍ୟାଙ୍କ।
ହଁ ହଁ।
ବ୍ୟାଙ୍କ ଅଫ୍ ଇଣ୍ଡିଆ ଜଟଣୀରେ ଗୋଟେ ହେଇନି କି। ଖୋର୍ଦ୍ଧା ଆଡେ, ସେଇଠି ଅଛି ସିଏ। ସେ ଅଫିସ ତାଙ୍କର ଏବେ କାମ ଯୋଉ ପ୍ରୋଜେକ୍ଟ କାମ ସବୁ ଚାଲଚି, ସେଇଠି ଅଛି।
ଆଉ ବ୍ୟାଙ୍କିଙ୍ଗ ଲାଇନରେ କାହିଁକି ଫୁଣି
କଁ କହିଲୁ ନା ସେଟା ବ୍ୟାଙ୍କିଙ୍କ କି, ତାଙ୍କର ହେଲା ଯୋଉ ସି ସି ଟିଭି ଇଏ ର। ହେଲା ସି ସି ଟିଭି ଯୋଉ ଇଏର ରହିଚି ସେ ରହିଚି, ସି ସି ଟିଭି ସର୍ଭିଲାନ୍ସ ନା କଣ ରହୁଚି ବ୍ୟାଙ୍କର ସେଇଥିରେ ସେ ଅଛି। ହ୍ୟାଲୋ।
ସି ସି ଟିଭି ମାନେ?
ଆଉ ସବୁ କ୍ୟାମ ଯୋଉ ବ୍ୟାଙ୍କ ଫ୍ୟାଙ୍କରେ ସବୁ ସି ସି ଟିଭି ସବୁଆଡେ ଲାଗୁନି। ସବୁ ସି ସି ଟିଭି ଯୋଉ ଇଏ ତାଙ୍କର ଉଁ କୋଉଠି କଣ ହେଲା ଇଏ ହେଲା, କୋଉଠି ଧର ସର୍ଟ ସର୍କିଟ ହେଲା କି କଣ ହେଲା ତାର ସବୁ ସେମାନେ ଜଣେଇବେ ନା ଆଉ। ସେ କ୍ୟାମେରା ରେ ସବୁବେଳେ ଲାଗିଥିବ ବସିଥିବେ ସର୍ଭିଲାନ୍ସ ସବୁ ଚେକ୍ କରୁଥିବେ ଦେଖୁଥିବେ, ଫୁଟେଜ ଗୁଡା ସବୁ।
ଓହୋ। ଏଇ ଭଳିଆ ଆଉ ଆଁ
ହୁଁ ସେ ଏୟାରଟେଲ ରେ ଥିଲା ଏୟାରଟେଲ ରୁ ଆସିଲା ଏଠିକି ଆଉ।
ହ।
ଏୟାରଟେଲ ରେ ସେ ଏଜେନ୍ସି ଥ୍ରୋ ରେ ଥିଲା, ସେଠି ବୋଧେ ଦରମା ବଢେଇଲାନି କି କଣ ଏଠିକି ପଳେଇଲା ଆଉ।
ଓହୋ।
ଯାହାହେଲେ ଷ୍ଟିଲ୍ ଲାଇନ ଗଲେ କଣ ସେଠି ଟିକେ ଏକ୍ସପିରିଏନ୍ସ ହେଲେ ତୁ ଯୁଆଡେ ନାଇ ସିଆଡେ ଗଲେ ବ ବଢ଼ିବ ଦରମାଟା।
ହଁ ଦରମା ବଢ଼ିବ।
ଏଠି କଣ ଯେତିକି ସେତିକି। ଏଠ କେତେ ଏଇନା ପଚିଶ ପାଉଛି। ଆଉ ଏଠି ଏନା ପଚିଶ ପାଉଚି। ଏୟାରଟେଲରେ ଅଠର ନା କେତେ ଥିଲା ଏଠିକି ଆଇଲା ପଚିଶ ଖଣ୍ଡେ ପାଉଛି।
ଆଉ ତା ତା ପରିବାର ବି ଚାକିରୀ କରିଥିଲେ ତା ମିସେସ।
ନାଇଁ ନାଇଁଁ ସେ ଚାକିରୀ କରି ନାହାଁନ୍ତି।
ଆଁ
ଥିଲେ ସେ ଥିଲା ଗୋଟେ ନର୍ସରୀ ସ୍କୁଲରେ ଛାଡ଼ିଦେଲା।
ତା ମିସେସ୍ ଚାକିରୀ କର ଛାଡଦେଲା ଆଁ।
ହୁଁ ଏ ନର୍ସରୀ ଇଏରେ ଥିଲା। ଯେ ନର୍ସରୀରେ ସେଠି କଣ ଯେ ନିଜ ଛୁଆକୁ ସମ୍ଭାଳିଲା, ସେଠି ତୁ ଯାଇକି ଆଉ ଅଲଗା ଛୁ ଆକୁ ସବୁ ସମ୍ଭାଳି ପାରିବୁ କି, ତା ପୁଅକୁ ସମ୍ଭାଳିଲା ବେଳୁକ ତ ଦିନ ପଳଉଚି। ଆ ଛାଡିଦେଲା ମାସେ କି ଦି ମାସ ଖଣ୍ଡେ କରଚି ତାପରେ ଛାଡିଦେଲା ଆଉ।
ଓହୋ।
ଆଉ ତାପରେ ଇଆ ଦେହକୁ ବି ଖରାପ ହେଲା ତାର।
କାହାର?
ଏଇ ହେଇ ରାଧା ମିଶେଶର।
ଓ ହୋ। ଛୁଆ ପିଲାନା ସେଇଆ ଆଉ।
ହୁଁ।
ତୁ ଭଲ।
ହଁ ଭଲ କି ଶିଖେ ଆଉ।
ଆଉ ଗାଁ ଖବର?
ଗାଁ ଖବର ଏମିତି ଆଉ।
ଛ ରଜ ଟା ସେ ଭଲ ହେଲା ରହି ହେଲାନି
ଉଁ।
ତରଟା ଭଲରେ କହିଲା ବର୍ଷ।
ହଁ ଦେଖିବା କଣ ହଉଛି ଆଉଜ ରଜ ତ ତିନି ଦିନିଆ ଆଉ ଯୋଉ ଗରମକୁ ଲାଇନ ନିବାକୁ ବାପରେ। ଗୋଟିଏ ଦିନ ରଜ ଯାହା କରୁଛନ୍ତି ମଝି ରଜ ନା କଣ? ସରିଲା ଆଉ ଆଉ ତଥାପି ସେଥିରେ ବି ବର୍ଷା ଆଁ।
ଲାଇନ୍ ପଲେଇଥିଲା।
ହଁ ଲାଇନ ଆଉ କୋଉଠି ଥିଲା କି? ଫାଷ୍ଟ ରଜ ଦିନ ତ ତୋଫାନ ବର୍ଷା ଲାଇନ ଗଲା ସେକେଣ୍ଡ ଲାଇନ୍ ଆଇଲା ତିନି ତିନିଟା ଚାରିଟା ବେଳକୁ ଅ ନଅଟା ଦଶଟା ପନ୍ଦର ରହିଛି ତାପରେ ଗଲା ଯେ ପୁଣି ଆଇଲା ରାତି ବାରଟା ବେଳକୁ।
ହୁଁ।
ଆଜ୍ଞା ବର୍ଷା ତୋଫାନ କୋଉ କମ୍ କମ୍ ଅଛି କି?
ଓ ହୋ। ଆଉ କଣ କହ?
ଅଫ
ପୁଣି କେବେ ଆସିବୁ?
ମୁଁ ଏଇନା ଯାଇନି ସ୍। ଶ୍ରାବଣ ମାସ ଯିବି ଭାବୁଛି।
ଓ ହୋ ହଁ। ହଉ ତୋର ତ ସେଠି ତୋର ଯୋଉ ବସରେ ବସିଲୁ ସିଧା ଆସିବୁ କାମାକ୍ଷା ଆଉ କାମାକ୍ଷାରେ ସବୁବେଳେ ବସ ଅଛି ନା।
ଶ୍ରାବଣ ମାସ କେବେ କିରେ?
ଶ୍ରାବଣ ଅଗଷ୍ଟରେ ନା କଣ? ଜୁଲାଇ ଅଗଷ୍ଟ ଆରମ୍ଭ ଆଉ ଆଷାଢ ହେଲା ଚାଲିଛି। ଆଷାଢ଼ ସରିଲେ ଶ୍ରାବଣ ଆରମ୍ଭ ଆଉ।
ମାନେ ଅଗଷ୍ଟ ମାସରେ ପଡିବ ଜୁଲାଇ ମାସରେ ପଡିବ।
ଜୁଲାଇ ଧର ଏଇଟା ଏଇ ଜୁଲାଇ ସରିଯିବ ଏଇ ସ୍ନାନ ପୂର୍ଣ୍ଣିମା ହେଲା ଅଣତିରିଶି ତାରିଖ। ତାପରେ ଏଇ ଏଇଠୁ ଆଷାଢ ରେ ରଥଯାତ୍ରା।
ଆରେ ଜୁନ ଜୁନ ସରିବ ନା ଜୁଲାଇ ସରିବ।
ଜୁନ ସଇଲା ଜୁଲାଇରେ ଜୁଲାଇ ପନ୍ଦର ଷୋହଳ ଆଡକୁ ଶ୍ରାବଣ ମାସ ଆରମ୍ଭ ହବ ଆଉ କଣ।
ରଥ ଯାତ୍ରା କେବେ?
ଏଟା ଚଉଦ ନା କେତେରେ ଆଷାଢରେ ଆଉ
ହଉ।
ଏଥର ନୂଆ ରଥ ହଉଛି।
ଓ ହୋ।
ଆଉ ଖାଲି ମନ୍ଦିର ଟା କମ୍ପ୍ଲିଟ ହେଇଯାଉ ଭଲ ଲାଗନ୍ତା। ହାଲୋ ମନ୍ଦିର ଟା କମ୍ପ୍ଲିଟ ହେଇଗଲେ ଗୋଟେ ବଢିଆ ଲାଗିବ। ଆଁ।